ହ୍ୟାଲୋ।
ହଁ ଦିଦି କୁହନ୍ତୁ?
ଆଜ୍ଞା କଣ କରୁଛନ୍ତି ଆପଣ?
କଣ କରିବି ଏବେ ଖାଇବା ପିଇବା ସରିକିରି ବାସନ ବାସନ ମାଜିକି ଆ ଶୋଇବାକୁ ଯାଉଥିଲି ଏତେ ନିଦ ତ ହବନି ସେଥିପାଇଁ ଫୋନ ଟିକେ ଆଡଉଥିଲେ ମୁଁ କହିଲି ଚାଲ ଟିକେ ଟାଇମ ବାହାର କରି କଥା ହେଇଯିବା କଉ ଦିଦି ମାନଙ୍କ ସହିତ ହଉ।
ବର୍ଷା ତ ବଢିଆ ବର୍ଷା ହଉଛି ଆଜି।
ହଁ ହଁ କୁହନ୍ତୁନି ଭର୍ଷା କଥା ଏବେ ତ ଏବେ ତ ମୁଁ ଉଁ କଲ କରିବା ଭିତରେ ମାନେ ଘଡଘଡି ବର୍ଷା ହେଇକିରି ପୁଣି ଆଉ ଥରେ ମାନେ ଅନ୍ଧାର ଘୋଡିକି ଆଇଲାଣି।
ଆପଣଙ୍କ ଆଡେ ଘଡଘଡି ହଉଛି ଆମର ଏଠେ ଘଡଘଡି ନାହିଁ। ଖାଲି ବର୍ଷା ପୁରା ଏମିତି ଲାଗି ରହିଛି ଅଛି ଅଛି ପୁରା ଜୋର ହଉଛି।
ହଁ ଲାଇନ ରେ ଥାନ୍ତୁ ଶୁଣିବେ ହିଁ ହିଁ ହିଁ।
ପୁରା ଜୋର ରେ ବର୍ଷା ହଉଛି।
ହଉଛି ନାଇଁକି ସକାଳୁ ହଉଚି।
ସଖାଳୁ ପୁରା ଆଜି ହଉଛି ବର୍ଷା। ସକାଳୁ ଟିକେ ଭୋରୁ ଛାଡିଥିଲା। କିନ୍ତୁ ରାତିସାରା ବି ହେଇଛି ବର୍ଷା। ଭୋରୁ ଟିକେ ଛାଡିଥିଲା ନା ମନ୍ଦିର ଫନ୍ଦିର ମୁଁ ଗାଧେଇକି ଠାରକୁ ପୂଜା କରିକି ମନ୍ଦିର ପଳେଇଲି। ଛାଡି ଥିଲା ତାପରେ ତ ଷ୍ଟାର୍ଟିଙ୍ଗ ହେଇଛି ବର୍ଷା। ପୁରା ଜୋରେ
ହଁ ମୁଁ ବି ଯାଇଥିଲି ଶନିବାରେ ସେ ଓସ୍ତଗଛ ପାଖକୁ ଯାଏ। ଦୀପଫିପ କ୍ଷୀରଫୀର ଢଳିବା ପାଇଁ। ତାପରେ ସେତେବେଳେ ଭଲ ଥିଲା। ଏବେ ତ ବାରଟା ଦୁଇଟା ପର୍ଯ୍ୟନ୍ତ ଠିକ ଥିଲା। ମଝିରେ ତଥାପି ଏମିତି କୁଣ୍ଡା ଝାଡୁ ଥିଲା। ଟୁପୁ ଟୁପୁ ଟୁପୁ ଟପୁ। ଖାଲି କପଡାନ୍ କପଡା ନଉଛି ଆଣୁଛି ନଉଛି ଆଣୁଛି ଏମିତି କରୁଛି। ଆଉ ଏ ଏବେ ପୁରା ଜୋରେ ହେଲା। ହା-ହା ଆଉ। ଖାଇକି ଜଷ୍ଟ ଉଠିକି ବାସନ ମାଜିକି ବସିଲା ବେଳକୁ ପୁରା ଏମିତି ଅଜାଡିଲା ଯେ ଯାଇକି କପଡା ପତର ଆଣିବାକୁ ପଇଲା। ଦୌଡି ଦୌଡି ମୁଁ କଇଲି ମୋର
ନା ଆମେ ଆଉ ବାହାରେ ଆଉ ସୁଖଉନୁ। ଏତେ ଥର ନବା ଆଣିଆ କଲା ବେଳକୁ ସିଏ ଯୋଉ ଟିକେ ଛାଡିଥିବ ନେଇ ପକେଇ ସେଇଥରେ ମାନେ ଧଉଡିକି ପୁଣି ଆଣିଲା ବେଳକୁ ସେ ସବୁ ଲୁଗାପଟା ପୁଣି ଓଦା ହେଇଯାଉଛି। ବର୍ଷା ଦିନେ ଘର ଖଟ ବାଡାରେ ପୁରା ସୁତୁଲି ବାନ୍ଧିକି ପୁରା ପୁରା ସ୍କ୍ରିନ୍ ଭଳିଆ ପୁରା ଫିଲ୍ମ ଯାତ୍ରା ଭଳିଆ ପୁରା ସିନି କରାହେଇଛି। ଚିତା ଦେହରେ ସବୁ ପକେଇଦେଲେ ରାତି ସୁଦ୍ଧା ସବୁ ଶୁଖିଯାଉଛି। ରା ରେ ସବୁ ଭାଙ୍ଗି କପଡା ସବୁ ଥୋଇ ଦୋଉଛି ଗଲା। ଆଉ ସଛି ବର୍ଷା ଦିନେ ବି ଟିକେ ସ୍ମେଲ ହବ।
ହଁ।
ଭଲସ ଦେଇକି ପୁରା ଖଟ ଯୋଉ ବାଡା ଅଛି ଚାରିପଟ ଚାରିପଟ ବାଡା ସେଥିରେ ମାନେ ପାଞ୍ଚଟା ଲେୟାର ଏମତି ପୁରା ଖାଲି ସରୁ ସରୁ ସୂତା ବନ୍ଧା ହେଇଯାଇଛି। ପୁରାନ୍ତି ଆମେ ଖଟରେ ଶୋଇକି ଆମ ମୁଣ୍ଡ ସାରା ଲୁଗାପଟେ ସବୁ ଝୁଲୁଚି। ବଡ ତ ସା
ଉପରେ ସବୁ ନାଇଁ ଯୋଉଟା ମଶାରୀ ଟାଣିବା ପାଇଁ ଯୋଉଟା ରୁହେ ସେଇଥିରେ ନାଇଁ। ଆ ହଁ।
ଏବେ ତ ଷ୍ଟିଲ ର ସବୁ ମିଳୁଛି ନା। ଷ୍ଟିଲ ର ମିଳୁଛି ଷ୍ଟିଲରେ ଲାଗି ଯାଇଛି। ଖାଟ ରେ ସେ ପୁରା ଏପଟ ଏପଟ ପୁରା ଟଣା ହେଇଛି ସେତୁ। ପୁରା ଟଣା ହେଇଯାଇଛି। ଆଉ ପିଲାମାନଙ୍କର ସବୁ ଛୋଟ ଛୋଟ କପଡା ନା। ପ୍ୟାଣ୍ଟ ସାର୍ଟ ଆମ ଶାଢୀ ଫାଢୀ। ହଁ ଅଲଗା ଜାଗା ଟାଙ୍ଗି ଦଉଛୁ। ତାଙ୍କ ପ୍ୟାଣ୍ଟ ସାର୍ଟ ଆଉ ଆଙ୍କର ଗଞ୍ଜି ଫଞ୍ଜି ଏଗୁଡା ଏ ସବୁ। ସେ ସବୁ ଚାରିପଟେ ସାରା ସିିନେରି ହେଇଯାଇଚି। ହି ହି ହଁ। ଆମର ଶାଢୀ ଫାଡି ଆଉ କଣ ଅଠି କି ଖଟରେ ବ ଅଲଗା ଜାଗାରେ ରଖାହଉଛି ଆଉ।
ନା ହଁ ଅଲଗା ଶାଢୀରେ ଅଲଗା ଜାଗାରେ ରଖା ହଉଛି ଯେହେତୁ କାହିଁକିନା ଶାଢୀ ଫାଢୀ ପୁଣି ସକାଳୁକୁ ଉଠିଲାରୁ ସେ ସବୁ ବାସି ହେଇଯିବ।
ହଁ ଦାଇ ସେ ସଲ। ଜା ଜାଗାରେ ସବୁ ଶୁଖା ହଉଛି। ସେଠି ଆଉ ଶ ସୁଖା ହବନି। ଏଠିକି ହବନି ତଳକୁ ଲମ୍ବିକି ରହିବ ନା।
ତଳକୁ ଲମ୍ବିକି ରହିବ ନା ହବନି ବି।
ତାପରେ ବଡ ଫ୍ୟାମିଲି ହେଲାଳକୁ ବହୁତ ଲୋକ ହେଲାଳକୁ ସମସ୍ତ ଲୁଗାପଟା କୋଉଠି ଶୁଖିବ?
କୋଉଠି ଶୁଖେଇବେ ବି ସେତିକି ଜାଗା ଥିବା ଦରକାରେ।
ଖଟେରେ ସମସ୍ତଙ୍କର ଏମିତି ସମତ କହି ସବୁ ଏତି ବାନ୍ଧ ସବୁ ଖଟରେ ବାନ୍ଧି ଦେଇଛନ୍ତି। ସବୁ ଛୁଆଙ୍କର ଶୁଖେଇ ଦଉଛନ୍ତି। ବଡ ମାନଙ୍କର ଅଳ୍ପ କିଛି ବି ସୁତୁରି ଫୁତୁରି ସବୁ ଟଣା ଟଣି ହେଇଯାଇଛି। ଚାରିଆଡେ ଶିଖୁଛି କଣ କରିବା।
ଏ ସୂତା ଲୁଗା ତ ଯାହା ଯେମିତି କରିକିରି ଟିକେ ଶୁଖିଲେ ହେଲା ଆଉ।
ହେଇଯିବ ଆଉ ହଁ। ଏ ବର୍ଷା ହଉଛି ଆଜି ଛୁଆଗୁରା ଗଲେନି ଅଙ୍ଗନବାଡି। ଘରେ ରହିଲେ ଆଜି ପୁରା ତାଙ୍କ ସାଙ୍ଗରେ ବି ଟାଇଟ ସବୁ
ଆଜି ତ ଛୁଆ ଘରେ ଥିବେ କଣ ସବୁ ଟିଫିନ୍ ବନେଇଥିଲେ?
ନାଇଁ ଟିଫିନ୍ କଣ କି ସକାଳୁ ମୁଁ ଭାବିଲି ଛୁଆ ତ ଦଶଟାରେ ଯିବେ କଣ ଟିକେ ସକାଳୁ ଖାଇଦେବେ। ଫାଷ୍ଟ ସକାଳେ କାଲି ରାତିରେ ମୋର ଥିଲା ରୁଟି ଥିଲା ମୁଁ ଜାଣି କି ରଖିଥିଲି ଅଧିକା କରି ମୁଁ ସକାଳୁ ଯୋଉ ଦିନ କରିବା ପାଇଁ ଟିକେ ଅଧିକା ରୁଟି କରିଦିଏ।
ହଁ।
ରୁଟି ଥିଲା ତାକୁ ପିଆଜ ଟମାଟୋ ଦେଇକି ଟିକେ ସବୁ ମସଲା ଗୁଣ୍ଡ ପକେଇକି ସକ୍ସଫକ୍ସ ପକେଇକି ତାକୁ ଟିକେ ଇପି ଭଳିଆ ବନେଇଦେଲି ପାଞ୍ଚ ସାତ ସାତ ପଟ ଭଳିଆ ରୁଟି ବାପ ଛୁଆ ତିନି ଜଣ ଯାକ ଖାଇଦେଲେ ମୋତେ ବି ଟିକେ ବଞ୍ଚେଇକି ଦେଇଦେଲେ ତମେ ବି ଏଠୁରୁ ଟିକେ ଖାଇଦିଅ। ହଁ ମୁଁ ସେଇଥିରୁ ଟିକେ ନାଁକୁ ତମେ ଖାଅ ମତେ ଟିକେ ମୋର ବିସ୍କୁଟୁ ଫିସ୍କୁଟ କଣ ଦେଖିଆ ଖାଇଦେବି ଆଉ। ଏଇଟା ବର୍ଷା ଜୋରରେ ହଉଛି ଘରୁ ବି ବାହାରି ହଉନି କରିବେ ଦୋକାନ ଅଛି ଲୋକ ଗୋଟେ ଗୋଟେ ଯାଉ ବର୍ଷାରେ ବି କଣ କରିବା ଏ ଲୁଗା ପଟା ପୁଳାଏ ତାକୁ ଆଜି ଭାଇ ସବୁ ସଫା କରିଦେଲେ କହିଲେ ଦିଅ ମୁଁ ଯାଉଛି ସଫା କରିଦେବି ତମେ ଆଡେ ଛୁଆଙ୍କୁ ଦେଖ ରୋଷେଇ ତ ଝିଅ ଟା ସ୍କୁଲ୍ ଗଲା ତାର ଟିଫିନ୍ ବନେଇ ବାକୁ ପଡିବ। ମୁଁ କହିଲି ଝିଅ କଣ ନବୁ ନା ନାଇଁ ନାଇଁ ମତ ଏଇ ରୁଟିରୁ ବରଂ ଦେଇଦେଲେ ଭଲହନ୍ତା ଭାତ ଭାତ ଦେନା ମୋର ଟିକେ ଦେହ ଖରାପ୍। ହଉ ଖରାବେଳ ଟାଇମ୍ ଟା ଭାତନେ ତୁ ତୋର ଯାହା ନଉଚୁ ନେ। ସେଠୁ ଭାତ କରିଦେଲି କୋଳଥ ଡାଲି କରିଦେଲି ଥଣ୍ଡା ପାଗ ଅଛି। ତାର ଟମାଟ ଆଉ ବାଇଗଣ ତା ଥିରେ ତାୱାରେ ଭଜା ହେଇକି ପିଆଜ କଞ୍ଚା ଲଙ୍କା ସବୁ ପଡ଼ିଲେ ତାର ଟିକେ ଭଲ ସେଇଟା ଟିକେ କରିଦେଲି ହଁ। ସେଇଟା ଟିକେ କରିଦେଲି ଆଉ ଟିକେ ପୋଟଳ ଆଳୁ କଷା ତା ପାଇଁ ଟିକେ କରିଦେଲି ସେ ତାର ଟିଫିନ୍ ନେଇକି ସିଏ ପଳେଇଲା। ଏଠୁକୁ ଇଟିଲି ଖାଇଦେଲେ ଭାଇ ଭଉଣୀ ପୁଣି ଦଶଟା ବେଳକୁ ଇଟିଲି ତରକାରୀ ଖାଇଦେଲେ ମୁଁ କହିଲି ଆଉ ପଖାଳ ଖାଅନୀ ପାଗ ପୁରା କୋହଲା କରିଦେଲାଣି ଆଉ ଗରମ ଭାତ ବି ହେଇନି ଆମର ଟିକେ ଏ ଛାତ ଘର କୋଠାଘରେ ମାନେ ଗୋଟେ ରାଉଣ୍ଡୁ ଭଳିଆ ତା ଭିତରେ ଆଉ ଚୁଲି ଲଗେଇବାକୁ ସୁବିଧା
ସୁବିଧା ନାଇଁ ସେଇଟା ତ କଭର ହେଇଯାଇଛି ଆଉ ଚୁଲିର ତାର ହଁ ଗ୍ୟାସ ଟା କୁଆଡେ ଯିବ ଆଉ।
ଘରଠୁ ଆଉ ଟିକେ ଦୂରରେ ଆଉ ଗୋଟେ ଘର ଅଛି ମାନେ ଆମ ଗୁହାଳ ଗାଈ ଅଛନ୍ତି ଗୁହାଳ ଚୁଲି ରୋଷେଇ ଭାତ ଆଇଁଷ ଆଉ ଚୁଡ଼ା ଫୁଡା ଭଜା ଭଜି। ସିଆଡୁ ହୁଏ ଆଉ ମୁଁ ସେଠି ଯାଇକି ଭାତ ଭାତ ବସିଲା କେତେଥର ଯିବି କାଠ ଓଦା ହେଇଯାଉଛି ଚୁଲି ଲିଭିଯାଉଛି ଛତା କୁ ଧରିିବି ଏକେରେ ଭାତ ଆଜି ବସିଲା ବେଳକୁ ହଇରାଣ କଲା ଭାରି ମୁଁ କହିଲି ଝିଅ ତୁ ଆଜି ଭାତ
ଜାଳିକି ଆସିଲା ବେଳକୁ ତାପରେ ନିଜେ ବି ଯୋଉ ଲୁଗା ଟା ପିନ୍ଧିଥିବେ ସେଇଟା ଓଦା ହେଇଯାଇଥିବ।
କୁ ଛତା ଧରିବି ନା ଚପଲ ମାଡ଼ିବି ନା ଯିବି ଆସିବି ମୁଁ କହିଲି ଛତା ନେଇ ତା ଅପେକ୍ଷା ମୁଁ ଓଦା ହେଇଯାଉ ଗୋଟେ ଲୁଗା ଆଉ ଗୋଟା ବଦଳି ଦେବି ପଛକେ ମୁଁ ଛତା ଧରିକି ଯାଇପାରିବନି
ହି ହି
କଷ୍ଟ ମଷ୍ଟେ ଭାତ ଟା ଦଶଟା ବେଳକୁ ହେଇଗଲା ଝିଅ ତାର ଭାତ ନେଇଗଲା। ପୁଅ ସେଇଠୁ ଅଙ୍ଗନବାଡି ଆସିକି ଡାକିଲେ ମୁଁ ଏତେ ବର୍ଷାରେ ବି ଛୁଆ ନଯାଆନ୍ତୁ ଗଲା ମାନେ କୋଉଠି ପାଣି ଖସଡା ପଡିବେ ଛୋଟ ପିଲା। ହଁ। ଗଲେନି ଏଠି ତାଙ୍କୁ ଖାଇବାକୁ ଦେଇ ତାଙ୍କ ସବୁ ଟ୍ୟୁସନ ପାଠ ସବୁ କରେଇଦେବି। ବାଁରେ କି ଟ୍ୟୁସନ ପାଠ କରିଇଦେଲି ନାଇଁ ଶାଶୁଙ୍କ ଦେହ ବି ଟିକେ ଆଜି ଟିକେ ଭଲ ନାହିଁ ସିଆଡେ ଯାଇକି ତାଙ୍କ କତିକି ଗଲି ମନ ଦୁଃଖ ଭଳିଆ କଲେ ବି ଭଲ ଲାଗିଲାନି ସେଠି ପାଞ୍ଚ ଦଶ ମିନିଟ ଖଣ୍ଡେ ବସିଲି ମୁଁ ତ ବେଶୀ ଟାଇମ୍ ଯାଇପାରୁିନି ସେଠିକି ବର୍ଷା ବି ଆସୁନାହାନ୍ତି ସବୁ ସେ ଘରଆଡେ ଅଛନ୍ତି ସେ ଘର ଆଡେ ଅ ଅଛନ୍ତିନା ବର୍ଷାରେ ବି ସେ ଆସି ପାରୁନାହାନ୍ତି ପାଣିକାଦୁଅ ଟିକେ ରାସ୍ତା ଟିକେ ଆଉ ଗୋଟେ ଘରଟା ହେଇଚି ଟିକେ ଦୂରରେ ହେଇଚି ସେ ଘରେ କେହି ରହୁନାହାନ୍ତି ଆମେ ଏତିକି ବେଳେ ଯାଇ କେତେବେଳେ ବସାବସି କରୁ ଖରାଦିନେ। କି ଛୁଆ ଯାଇ ଟିକେ ଶୁଆଶୁଇ କରନ୍ତି ବାପାବୋଉ ଗଲେ ଆ ଟିକେ ଶୁଆଶୁଇ କଲେ ଏମ୍ ମତି ଚଳିଯାଏ ବାରି ସେଠି ପନିପରିବା ପରିବା ଲାଗେ ଲାଟିନ ବାଥରୁମ୍ ମିଶି ଇଆଡେ ଅଛି ଆଉ ଗୋଟେ ରୁମୁ ରୋଷେଇ ଘର ଏ ଉ ଠାକୁର ଘର ହେଇଚି ହେଲେ କ କି ହଁ କିନ୍ତୁ କେହି ରହୁନାହାନ୍ତି। ହେଟା ହେଇଯାଇଚି ସେଇ ଟାଇପର ଆଉ।
ହଁ ସେ ଟାଇପର ଯେମତି କୁଣିଆ ମିତ୍ର ଆସିଲେ ବି ହେଠି ରହିିବି ପାରିବେ ଟିକେ ଆଉ।
ସବୁ ସୁବିଧା ଅଛି ଆଉ ମୋର ହୋମ ଡେଲିଭରି ଦୋବୁ ମାନେ କଷ୍ଟମର ସେପଟେ କେତ ସେଟା ଅଛନ୍ତି ମୁଁ ଏଠି ସବୁ ଫୋନ କରି ସୋଉଦା ସବୁ ପ୍ୟାକ୍ କରି ନେଇକି ସବୁ ମୁଁ ବାରିପଟେ ତାଙ୍କୁ ସବୁ ଦେଇଦିଏ, ହଁ ସେଇ ଟିକେ ସେତିକିିବେଳେ ଗଲାବେଳେ ଟିକେ ବୋଉଙ୍କ ସହିତ କଥାବାର୍ତ୍ତା କରି ପଳେଇଆ ସେ କହିବେ ନା ନା ତୁ ଯା ଯା ଦୋକାନ ଖୋଲା ଥିବ। ନଲେ ଛୁଆ ହଇରାଣ କରେ ତୁ ଏଠୁ ମୋ ସାଙ୍ଗରେ କଥାହୋନି ତୁ ପଳା ସିଏ ମତେ ବି କହନ୍ତି ତୁ ପଳା।
ହଁ।
କହିବେ ଇଏ ଆସିଥିଲା ଏବେ ପରେ ମତେ ଟିକେ କିଛି କହିଲାନି କି।
ହଁ ହଁ ନିଶ୍ଚିନ୍ତ ସେଇପଟେ ଟିକେ ମୁହଁ ମାରିଦେଇକି ପଳେଇ ଆସ ଆଉ।
ଏଠି ଚୌକିରେ ଆଉ ବେଳେବେଳେ ବି ସିଏ ଦି ଘରବାଲା ଯଦି ଆସିନଥିବେ ମୁଁ ତାଙ୍କୁ ବି ଦେଇଦିଏ ସେ ବୋଉ ଏଠି ରଖିଥା ସେ ମାଗିଲେ ଏଟି ଦେଇଦବ ମୁଁ ଯାଉଚି।
ଦେଇଦବ ହଁ ତାପରେ ୟାଡେ ଫୋନ କରିକି କହିଦେବେ ଯେ ବୋଉ ପାଖରେ ରଖିଚି ବୋଲି ଆଉ।
ହଁ ସିଏ ଫୋନରେ ସବୁ କରିକି ଟିକେ କହିକି ଟିକେ ନେଇଯାଆନ୍ତି ଟିକେ ବୁଲିକି ଆସିବା ପାଇଁ ଦାଣ୍ଡରେ ବୋହୂଗୁଡାକ ତାଙ୍କୁ ଟିକେ କଳିଆ ହୁଏ ସିଏ କହିଦିଅନ୍ତି ଯେ ଝୁଅ ଟିକେ ଏଇପଟେ ଦେଇଦବ ଆମେ ନେଇଯିବୁ ଠିକି କଣ କରିବା ଆଉ କଷ୍ଟ ନକଲେ ଆଉ କେମିତି ପଇସାଟା ଇନକମ୍ ହବ ପୁଣି।
ଯାହା ବି ହୋଉ ଫୋନ ନମ୍ବର ରଖିଛନ୍ତି ବୋଲି ତ ମାନେ ଆମକୁ ଅବଶ୍ୟ ଗାଁରେ ତ କୋଉ ଗାଡିଘୋଡା ଦରକାର ପଡୁଚି ଯିବାପାଇଁ।
ନାହିଁ କି ଏତେ ନୁହଁ ଅଳ୍ପ ବାଟ ବେଶି ନାହିଁ ଏ ଘରକୁ ଘର ଲାଗିଚି ହେଲେ ସେଇଠି ସେମାନେ ବୁଲିକି ଧର ଆସିଲାପରେ ରୋଡ ପଟେ ବୋହୁତ ବାଟ ହବ ମୁଁ ଏଇପଟେ କଣ କରେ ତେଣୁକରି ଆମ ବାଡି ପଟେ ନେଇଗଲେ ତାଙ୍କୁ ବାସ୍ ଦେଇଦେଲେ।
ହଁ।
ସିଏ ଚାରିପାଞ୍ଚ ଜଣ ନୋଉଚନ୍ତି ସିଏ ଚାରିପାନ୍ ପାଞ୍ଚ ଭାଇ ଚାରିପାଞ୍ଚଟା ଖାତା ମାନେ ଯିଏ ନିହାତି ଗୋ ଗୋଟେ ମାସକୁ ତିନି ଚାରିହଜାର ଟଙ୍କା ଖାତା ହେଲା ପାଞ୍ଚଟା ଖାତା ମାନେ ତିନି ହଜାରେ ବଳିଲେ
ହଁ ହଁ ତିନ ପଞ୍ଚା ହଁ ପନ୍ଦର ହଜାରେ। ଯାହା ବି ହୋଉ ସେତିକି ତ ଦରକାରେ ହଁ କଷ୍ଟ ପଡୁ କିନ୍ତୁ ସେତିକି ଦରକାର ହଁ।
ପିଲାମାନେ ଅଛନ୍ତି ମ ଟାହୁଲେଇ ଦୋଉଛନ୍ତି ଆରେ ହଁ ହୋମ ଡେଲିଭରି କଲନି ଆଉ ମୁଁ କହିଲି ହୋଉ ଅସୁବିଧା
ହାଁ କିଛି କିଛି କିଛି ଅସୁବିଧା ନାହିଁ କାହାର କ କଥାକୁ ଟିକେ ମାନେ ଜୋରସେ ନେ
ଗୋଟେ ଦିନଷ କଣ ଗୋଟେ ଦିନଷ ଚୋରି ଆଉ ନାରୀ ଏଇ ଦି ଛାଡ ଏ ଦିଟା ଜିନଷ ଛାଡିଦେଲେ ଆଉ ମାନେ ଯୋଉ କହନ୍ତି ଆଉ କିଛି ଲଜ୍ୟା ନାହିଁ ମତେ କିଛି ନାହିଁ କର୍ମ ମୁଁ କରୁଚି। ହଁ ଲାଜ କରିବାର କଣ ଅଛି ମୁଁ ଖଟିଲି।
ପିଆଜ ଗନ୍ଧାଏ। ତାପରେ ଜଣେ ଲୋକ ବିଜନେସ୍ କରୁଚି ଆଉ ଜଣେ କଲେ ହେଲେ ଟିକେ ଖୁସି ନା ନାଇଁ।
ଆ ନା ସିଏ ଡିଉଟି ଯାଉଚନ୍ତି ସେ ଗୋଟିଏ ଦରମାରେ ଆମେ ଖାଇବା ପିଇବା ତାପରେ ଆଜିକାଲି ପିଲାମାନେ ଟିକେ ଢାଞ୍ଚା ଖୋଜିଲେଣି ଖାଉ ଭଲ
ଆଉ ସବୁ ଜିନିଷ ଡିମାଣ୍ଡ କଲେଣି ଛୁଆ।
ପାଠ ପଢିବା ଆଜିକାଲି ଶିଶୁ ମନ୍ଦିରରେ ପାଠ ପଢିବା। ହେଲାଣି ନା ଆଜିକାଲି କଣ କ
ହଁ ନାଆମ କାହା କଥାରୁ କଥ କଣ ମିଳିବ।
ଛୋଟ ମୋଟ ଇଏରେ ଚାଲିଚି ଆଉ ଟିକେ କଷ୍ଟ ହୋଉଚି କାହିଁକି ନା ଘର କାମ ଧନ୍ଦା ଇଏ ସିଏ।
ହଁ। ନାଇଁ ଟିକେ ହେବ ଫିର ବି ଆପଣଙ୍କର କଣ ହଉଚି ନା ଘରକୁ ମାନେ ଦୋକ ଦୋକାନକୁ ଘର ଲାଗିଚି ନା ସେଇଟା, ସେଇଟା ବଢିଆ ସେଇଟା ବହୁତ ସୁବିଧା ଅଛି, ମୋର ବି କଷ୍ଟମେଟିକ
କଣ ପଡିବନି ମୁଁ ଏବେ ଅଛି ନା ମତେ ଦୋକାନ ଖୋଲା ଥିବ ମୁଁ ଏଠି ଥିବି।
କଣ ହେଉଛି କହିଲ ମାନେ ମୋର ଟେସନାରୀ ଦୋକାନ ଅଛି ମୁଁ ଯୋଉଟା କହୁଥିଲି ସବୁଟା ଥିଲା କିନ୍ତୁ ଟିକେ ମା ମାର୍କେଟ ଚାଲିଲାନି ବୋଲି ଏବେ କିଛି ରାଗେରେ ଆଣୁନି ଖାଲି ଯାହା ଅଛି ସେଇଟାକୁ କେମିତି ତି ମାନେ ଚଲଉଛି ହେଲା କିନ୍ତୁ ଏଇଟା ନା ଟିକେ ଦୂର ହେଇଯାଉଛି, ମୁଁ ଗୋଟେ ଠେଇ ଭଡା ନେଇଛି, ଭଡା ତ ନେଇଛିି ଯିବା ଆସିବାକୁ ପଡ଼ିବ ଆଉ ଘରେ ଯଦି କିଏସେ ଗୋଟେ ପଳେଇ ଆସୁଛନ୍ତି ଆଉ ଯାଇ ହଉନି। ହେଲା ଯାଇ ହଉନି ବର୍ଷା ଫର୍ଷା ହେଲେ ବି ଯାଇ ହଉନି ଆଉ ଏଇ ଏଇ ଭଳିଆ ହେଇକିରି ମାନେ ବହୁତ ଦିନ ବନ୍ଦରେ ଯାଉଛି।
ହଁ।
ବନ୍ଦରେ ଯାଉଛି ଆଉ ମୁଁ ବି ସେଇୟଆ ସୁବିଧା ଖୋଜୁଛି ଟିକେ ଯେମିତି ମାନେ ସାମ୍ନାରେ ଗୋଟେ ଘର ଥିବ ତାର ଆଉ ଦୋକାନ କରିପାରିବି ପ୍ଲସ ପଛ ପଟେ ରହିପାରିବି ମାନେ ଯେତେ ଭଡା ନଉଛି ନଉ କିନ୍ତୁ ସେଇଭଳିଆ ଜିନିଷ ଗୋଟେ ମୋତେ ଦରକାର ଖୋଜୁଛି ମିଳୁନି ଆଉ।
ହଁ। ସେଇଟା ହେଲେ ନା ମୋ ଘରକୁ ଯେତେ ବି କୁଣିଆ ମତର ଆସିଲେ ନା କିଛି ମାନେ ଅସୁବିଧା ନାହିଁ ସବୁ ମ୍ୟାନେଜ କରିପାରିବ ହଉ ହଉ ଠିକ ଅଛି।